କୋଉଠି ଅଛୁରେ?
କୋଉଠି ଅଛି? ଅଛି ଘରେ।
ଓହୋ।
ତୁ କୋଉଠି?
ଏ ଘରେ କା ବଇଚି। ବର୍ଷା ଫର୍ଷା ତ ହଉଥିଲା ଯେ କୁଆଡ଼େ ଆଉ ଯିବି? ଅ ଧର ଧର ଧର ଧର ନାଇରେ ବୁଲାଉଲି ଯିବା ଆଉ ଟିକେ ପରେ ଯିବା।
ହଉ ଆଉ।
ହୁଁ।
ଆଉ।
କଣ ଖାଇଲୁ ଆଜି?
କଣ ଭାତ, ଡାଲି, ଶାଗ ଆଉ ଭଜା ଆଉ। ତମର କଣ ପଖାଳ ନା କଣ?
ନାଇଁ ହଁ ପଖାଳ ଆଉ।
ପଖାଳ ସହିତ ଆଉ କଣ ନା ଖାଲି ପଖାଳ ଖାଇଛ?
ପଖାଳ ତା ପରେ ଶାଗ ଭଜା।
ହଁ।
ହୁଁ
ଆଉ କଣ ଓହୋ ଆଜି ଶନିବାରଟା ପରା ନହେଲେ ଚିଙ୍ଗୁଡି ଫିଙ୍ଗୁଡି କଣ ଟିକେ ହେଇଥାନ୍ତା।
ଶନିବାର ଟା। ନହେଲେ ଟିକେ କଣ ମାଛ ଫାଚ ଟିକେ ନହେଲେ ଚିକେନ ଟିକେ ହେଇଥାନ୍ତା ଆଉ।
ହଉ ଆଉ ଭଲ କଥା ଭଲ କଥା। ନାଇଁ ନାଇଁ ଆଇଁଷ ସବୁବେଳେ ଖାଇବା ଭଲ ନାହିଁ ଟିକେ ଟିକେ କମୁ।
ଆଇଁସ ସବୁବେଳେ ଆଇଁଷ ସବୁବେଳେ ଖାଇଲେ ଭଲ ପ୍ରୋଟିନ ପ୍ରୋଟିନ କୁଆଡୁ ଆସିବ ନହେଲେ।
କେଜାଣି ଡାକ୍ତର ତ ମତେ ନାଇଁଁ କରିଥିଲା କଣ।
ଡାକ୍ତର ଜାଣିନି ତାହେଲେ ତୁ ସେ ଏ ଆଇ ଡକ୍ଟର ପାଖକୁ ଯାଇଥିବେ ଆପଣ।
ଓହୋ ହୋ ହେଇଥିବ ହଁ ହଁ ହଁ।
ହୁଁ। ପ୍ରୋଟିନ୍ ନିହାତି ଦରକାର ସେଥିପାଇଁ ଅଣ୍ଡା ନହେଲେ ତ ଚି କେନ୍ ପନିର୍ ପନିର ହଁ।
ହୁଁ ହୁଁ।
ହେଲା ଆଉ ଆପଣ ଆପଣ ମହାନ ଜ୍ଞାନୀ।
ଆପଣଙ୍କ ଠାରୁ ସବୁ ଶିଖୁଛୁ ଆଉ କଣ କରିପାରିବା।
ହୁଁ।
ସବୁ ତମ ଦୟାରୁ।
ହଁ ପରା ଯା ହଉ ଦୟା କରୁଛ।
ଆ ଗରମ ବର୍ଷା ହଉଛି ସିନା ଗରମ କମୁନି।
ହଁ ପରା ବର୍ଷା ହେଲେ କଣ ହବ ଗରମ ତ ହଉଛି ପ୍ରବଳ।
ହୁଁ ଘରେ ବସିଛି ଯେ ଓ କି ଗରମ ଆଉ କହିବା କଥା ବାହାରକୁ ଯାଉଛି କଥା ହେବି। ନହେଲେ କଥା ହେଇ ହବନି। ଘର ଘରେ ଗରମ ଯେମିତି ଆଉ କହିବା କଥା ନାହିଁ।
ହଁ ପରା।
ହେରେ ଏଥର ରଜରେ ଏଇଠି ଥିଲୁ କିରେ ନା କୁଆଡେ ଯାଇଥିଲୁ?
ମୋର କଣ ମୁଁ କଣ ଝିଅ ପିଲା?
କେଜାଣି ମୁଁ ଜାଣିନି।
ହୁଁ ତୁ କେନ୍ତି ଜାଣିବୁ।
ଠିକ କଥା ମୁଁ ବି କେମିତି ଜାଣି
ହୁଁ।
ରଜରେ ଆଇଥାନ୍ତୁ ନା ଟିକେ ଦୋଳିଖେଳିଥାନ୍ତୁ ଆମର ଏଠି ପକେଇଥିଲୁ ଜାଣିଛୁ କି ନାହିଁ।
ତୁ ଦୋଳି ଖେଳୁଚୁ?
ହୁଁ ଟିକେ ଟିକେ ଆଉ ଏପଟ ସେପଟ ଟିକେ ହେଇଯିବା କଥା ଆଉ।
ଓହୋ।
ହଁ ଆଗକୁ ରଥଯାତ୍ରାଟା ଆଉଛି ଆଗକୁ ରଥଯାତ୍ରା ଆଉଛି ଜାଣିଥା।
ହ ହଉ ଯିବା ରଥ
ଆ ହୁଁ ଆରଥର ତ ବୋଧେ ସେ କେତେଟା ବେଳକୁ ବାରଟା ନା କେତେ ବେଳକୁ ଯାଇଥିଲେ?
ହୁଁ।
ଏଥର କେତେଟା ଟାଇମ କେତେଟା ହଁ ସେ ବାରଟା ପାଖାପାଖି ଯିବା ବୋଧେ ଆଉ ନା କେତେବେଳେ ଯିବା?
ହଁ।
ଠିକ ସେତିକି ବେଳକୁ ଗଲେ ଠିକ୍। ଠାକୁର ସେ ମେଡ଼ିକାଲ ଛକ ପାଖାପାଖି ଯାଇଥିବେ
ହଁ ହଁ।
ଠିକ ହବ।
ପୁରୀ ଯିବ ନା କଣ?
ପୁରୀ?
ସ ହୁଁ।
ହଉ ଯିବା ମୋ ପଇସା ଟା ତୁ ଦେଇଦବୁ ବୋଲେ ଯିବା।
ହଉ ଯିବା ଏ ଗୋଟେ କଥା।
ହଁ।
ହୁଁ ହୁଁ ମୁଁ ତ କରୋଡ଼ପତି ଆଉ।
ମୁଁ ଲକ୍ଷପତୀ।
ଓହୋ।
ହୁଁ।
ହଉ ଶୂନରେ ତ ଫରକ ଆଉ।
ହ ହଉରେ ଏ ଶୂନ ପାଇଁ ଦୁନିଆ ଚେଞ୍ଜ ହେଇଯାଉଛି ଦେଖୁଛୁ।
ହୁଁ।
ହଁ ଆମେ କିଏ କହ?
ହଁ ପରା।
ଯିଏ ବାହାର କରିଛି ତାର ହିଁ ଦୟା ଆଉ।
ହୁଁ।
ହଁ ତାଜମହଲ ପଳେଇବା।
ଯିବା ଏଇଟା ଗୋଟେ କଥା।
ହଁ। ସିଆଡେ ବି ଯାଇନେ ନା ଆଗ୍ରା ଫାଗ୍ରା ବୁଲାବୁଲି କରିିକି ଆଇବା।
ହଁ। ଦେଓମାଳି ଯାଇନେ ଦେଓମାଳି ଯିବା। ପାଗ କଲା।
ହଁ ହଁ ଆଉ ସଞ୍ଚୟ ଫଞ୍ଚୟ ଷ୍ଟାର୍ଟ କଲୁଣି ନା? ନା ସବୁଦିନ ସବୁ ସେ ଯୋଜନା କରାହବ ତାପରେ ଲାଷ୍ଟକୁ ଆ ବିଫଳ ହବ।
ନାଇଁ ନାଇଁ ଚାଲିଛି ନା।
ଓଉ ହଉ।
ଉଁ ଉମ୍ଁ ଉଁ।
ଏଥର ଆଉ ହଠାତ୍ ପ୍ରୋଗ୍ରାମ ହବନି ତ?
ନାଇଁ ଦେଖିବା କଣ ହଉଛି? ଭଗବାନଙ୍କର ଆଶୀର୍ବାଦ।
ଆ ସବୁ ଭଲ ହବ।
ହୁଁ।
ନିଆ ତ ଏଇଆ ଆଉ। ଠାକୁରଙ୍କ ହାତରେ ଅଛି ଆଉ। ଦୁନିଆ ଚାଲିଲେ ଆମେ ଠିକ୍ ହବା। ଆମେ ଚାଲିଲେ ଦୁନିଆ ଠିକ୍।
ହୁଁ।
ଆଉ
ତୋ ଭାଇ ଘରେ ଅଛି। ନା କୁଆଡ଼େ ଯାଇଛି?
ଉଁ ବାହାରଆଡେ ଅଛି।
ହଁ ହଁ।
ହୁଁ।
ଘରେ ସବୁ ଠିକ୍ ଠାକ୍?
ଠିକ୍ ଠାକ୍ ଆଉ।
ହୁଁ।
ଚାଲିଛି ସୁଖରେ ଦୁଃଖରେ
ହଁ ସୁଖରେ ଦୁଃଖରେ ଦୁନିଆ ତ ଚାଲିଚି ଏମିତି ଚାଲିଚି ଆଉ।
ହଁ ପରା।
ଏଇତ ଜୀବନର ଖୁସି ଆଉ।
ହୁଁ। ହଁ।
ଆଉ ତୋର ଏଇଟା ଏଥର ବିଇଡି ପ୍ରବେଶିକା ପରୀକ୍ଷା କେମତି ହେଲାରେ?
ନାଇଁ ଖରାପ ହେଇଚି।
ହଁ।
ହୁଁ।
ହଁ ମୋର ବି ତ ସେମିତି ଆଉ ଖରାପ୍ ଆଉ।
ହୁଁ ହୁଁ ହୁଁ।
ଆମ ଶ୍ରେଣୀର କିଏ କିଏ ପାସ୍ ହେଲା ଭଳିଆ ଲାଗୁଛି କି ତତେ?
କିଏ ଜାଣି ଜଣାପଡୁନି ରିଜଲ୍ଟ ବାହାରିଲେକା ଯାହା ଜ ଣାପଡ଼ିବ।
ହଁ ସେଇଟା ପା।
ହୁଁ।
ନା ନା ସିଡି ସେ ଦେଖିଲା ପରେ ଯାହା ଲାଗୁଚି ହବନି ବେଲି ଦେଖାଯାଉ କଣ ହଉଛି ଆଗକୁ।
ହୁଁ ତାଲେ ହେଇଯିବ। ନାଇଁ କି?
ନା ଆଁଏ ହେ, ଆଶା ତ ନାହିଁ। ଦେଖାଯାଉ କଣ ହଉଛି?
ହଁ ହବ ହବ କାନ୍ଦି ଆସ ନା।
ଏଥର ନାଇଁ ଆଉ ଆଥର-ଆରଥର ଦେଖିବା।
ହଉ ଭଲ କଥା।
ଭଲ ତ ଆଉ।
ହୁଁ ହୁଁ। ଓ ହୋ।
ତୋର ଜିଓ ସମ୍ କିରେ ନା ବିଏସ୍ ନାଲ୍ ସିମ୍?
ମୋର ଜିଓ।
ଓ।
ଠିକ ଅଛି।
ଉଁ।
ଏ ବର୍ଷା ହେବା ଦିନଠୁ ଟିକିଏ ଅସୁବିଧା ହେଉଛି ତ।
ଉଁ ହୁଁ।
କଥା ହେଲା ବେଳକୁ
ଆଜ୍ଞା ଆଜ୍ଞା।
ହଁ ପରା।
ହୁଁ ଆଉ କଣ ଖବର?
କଣ ଖବର ଦେଖୁଛୁ
ଚାଲିଛି କୁଆଡେ ବୁଲାଲି ଯୋଜନା?
ଯୋଜନା ତ ବିଫଳ ହଉଛି ସବୁବେଳେ ସେଥିପାଇଁ ଯୋଜନା କରିବାକୁ କଷ୍ଟ ଲାଗୁଛି।
ଓହ ହବ ହବ ସଫଳ ହବ।
କେବେ ହବ କୋଉ ଟିକେ ଭବିଷ୍ୟବାଣୀ?
କହୁଛି ତ।
ନା ବ୍ରାହ୍ମଣ ଲୋକ ମୁଁ କରିବି? ଦେଖିଆ କେବେ।
ହଁ ଆପଣ କରନ୍ତୁ।
ହୁଁ।
କେବେ ଯିବା ଭବିଷ୍ୟବାଣୀ କରନ୍ତୁ ଆଉ।
ହଉ ଆଉ କରିବା କରିବା ନିଶ୍ଚୟ କରିବା ଏଇଟା ନକଲେ ହବନି।
ଉ ହୁଁ। ଯିବା ନୟାଗଡ କେବେ ଗୋଟେ ନୟାଗଡ ପ୍ରସିଦ୍ଧ କଣ କହିଲ?
ଫତେଗଡ଼।
ହ
ଫତେଗଡ ଫତେଗଡ଼ ରାମ ମନ୍ଦିର।
ଯିବା ଯିବା କେହି ନା କେ ଗୋଠେ ଯିବା।
ହ୍ୟାଲୋ।
ବେଳକୁ
ଖାଦ୍ୟରେ କଣ ପରିଚିତ କଲିଣୟାଗଡ?
ଖାଦ୍ୟରେ କଣ କି କେଜାଣି ମନେ ପଡୁନି।
ଛେନାପୋଡ଼।
ଓ ହୋ ହୋ ହଁ ଛେନା ପୋଡ।
ବୁଲି ଯାଉଛ କଣ?
ଭୁଲି ଯାଉଛୁ ପୁରା ମନେ ପଡୁନି ଆଉ।
ହୁଁ।
ହ
ହୁଁ ହୁଁ। ହଉ ଆଉ ଯିବା ନୟାଗଡ ଆଉ ରଥଯାତ୍ରା ଆଗାମୀ ରଥଯାତ୍ରା
ଆହ ଆଉ କଣ ଖାଇବାରେ କଣ ପସନ୍ଦ?
କଣ ପୁରୀରେ?
ହୁଁ ପ୍ରସିଦ୍ଧ କଣ ଅଛି?
ପୁରୀର ପ୍ରସିଦ୍ଧ ରଥଯାତ୍ରା ହେଲେ ତାଙ୍କର ପ୍ରସାଦ।
ମହାପ୍ରସାଦ ମହାପ୍ରସାଦ।
ମହାପ୍ରସାଦ ସେ ଫେଣା। ଫେଣା ଯୋଉ କହୁଛନ୍ତି ହଉ ମୁଁ ରଖୁଛି ପରେ ଟିକେ ଫୋନ କରୁଛି। ହଁ ସେମିତି ଆଉ।
ଓହୋ ହଉ ହଉ ଠିକ ଅଛି ହଉ ପରେ କଲ୍ କର ନହେଲେ।
ହଉ ବିଦାୟ।
ହଉ ବିଦାୟ।